କଣ କରୁଚୁ? ମୁଁ ଏଇଠି ଠିଆ ହେଇଛି ଆଉ।
ତେଓ, ଭଏସ୍ କିଲିୟର ସୁଣୁଚିନା?
ହୁଁ ହଁ, ସେଇଭଳିଆ।
ହଁ, ହଁ। ଆଉ ଚିପ୍ସ୍ ଆମ ପାଖେ ସବୁ ଅଛି ନା?
ତମ ଘରକୁ କଣ ପାଇଁ ଯିବି?
ଆଉ ଯିବାର ନାହିଁ, ବୁଲିବା ପାଇଁ।
ହଁ, ସାଢ଼େ ପାଞ୍ଚଟା ବେଳକୁ ଯିବା।
ଉଁ
ତାଆ ସ ତାସ ଖେଳୁଛନ୍ତି, ମାର୍କେଟ ରେ ଲୋକ ଦେଖା ହାଉଛନ୍ତି, କଥା ହଉଛି, ଅନେଉଛନ୍ତି।
ଓହୋ, ଠିକ୍ ଅଛି
କଣ?
କିଲେଟା ନିଆଛିନ୍?
ହଁ।
ଆଉ କାଲି ଏଠୁ କେତେ ବେଳେ ଯିବୁ? ମୁଁ କାଲି ସୁବନାନୀ ସହଜ।
ହଉ।
ମୁ କାଲି ସୁବ ନାନୀ ସହ ଯିବି ଜ ଯୋଉ ଉଁ
ବୁଲାବୁଲି କରି ଆସିବୁ ଆଉ।
କାଲି ତୁ କେତେବେଳେ ଗଲୁ?
ମୁଁ ସେ ସକାଳୁ ବାହାରିଯିବି ଆସିବି ଦ ଏଗାରଟା ବାର ଟା ଏଳକୁ ପଳେଇଆସିବୁ ରହିବୁନୁ ଖରା ହଉଚି ସେଇଥାଇଁ ରହିବୁନି।
ଓହୋ।
କ
ଆଉ କଣ ଖବର?
ଆ ସବୁ ଭଲ।
ମୋର ବି ଭଲ।
ଆଉ କଣ କ।
କଣ ଖାଇଚୁ ଗାଧୁଆ ବେଳେ?
ଗାଧୁଆଳେ ଭାତ ଡ଼ାଲି, ପୋଟଳ ଭଜା, ଶାଗ ଭଜା।
ହ
ତୁ କଣ ଖାଇଚୁ?
ହଁ ଲୋଚି ଭାତ ପଖାଳ ଭାତ ଆଉ ପୋଟଳ ପୋ କଇଁବାର ତୁ ଆସିଲୁ?
ନା କିଛି ନାଇଁ।
ଓ କାଲି ଚାଲୁନୁ ଯିବା ମଙ୍ଗଳା ପାଖକୁ।
ହଁ ଯିବା ମୁଁ ଆସେ ବିରଜା ପାଖରୁ ଆସିଲେ କାଲି ଯିବା ମଙ୍ଗଳା ପାଖକୁ।
ଏ ଯୋଉ
କହ। କୋହୁନୁ।
ଆଉ କଣ କହିମି ଆଉ?
କହୁନୁ କଣ ଆଉ?
ତୋ ଡ୍ରେସ ଟା ଆଣିଲୁ?
ଡ୍ରେସ ଭାଉଜ ପା ନାହାନ୍ତି ଯାଇଚନ୍ତି ବୁଲିବାକୁ କୋଉଠି ଭାଇସ। ଭାଇ ପୁଅ ଆ ଝିଅ। ଦିଟା ଡ୍ରେସେ ଆଣିଥିଲି ସିଲେଇ କରିବାକୁ ଦେଇଥିଲି ସିଏ ଭାଉଜ ନାହାନ୍ତି ଆଉ।
ତୁ ଦିଟାଙ୍କ ଭାଉଜଙ୍କୁ ଦି ଦିଟାଙ୍କ ଭାଉଜଙ୍କୁ ଦେଇ
ଦିଟାଙ୍କ ଭାଉଜଙ୍କୁ ଦେଇଚି। କଣ କୀର୍ତ୍ତନ କରୁଚନ୍ତି?
ବା ଆମର ଏଟି କୀର୍ତନ ହଉଚି।
କଣ? କଣ କିରେ ଛୁଆ? କି ଭୋଗ ଏ ଆଜି ଜାଣ୍ଡୁକିତ ଲାଷ୍ଟ ହଁ। ଛୁଆ ଗୁଡ଼ା ମାଗିବାକୁ ଆସିଚନ୍ତି ଭୋଗ ଦାଣ୍ଡ କୀର୍ତ୍ତନ ପାଇଁ।
ଓ ସେଇଥିପାଇଁ ସୁବୁଚି ଆଉ କିର୍ତ୍ତନ।
ହଁ। କଣ?
ତୁ
ଆ୍
ତୁଏବେ ମୁଣ୍ଡ ଧୋଇଚୁ।
ହଁ ଆଉ ରଜରେ ମୁଣ୍ଡ ଧୋଇବନି।
ଗୋଟେ ବାରଟେ ଚୁଟାଟେ ଖୋଲିିକି ମୁଁ ଦେଖିକି କୁଆଡ଼େ ବସିଚି।
ଚୁଟି ମୋ ଚୁଟି ମୋର ଅଣ୍ଟା ପର୍ଯ୍ୟନ୍ତ। ନୁହେଁ ଆଉ ଟିକେ ଛୋଟ।
କିଛି କଟ୍ କାଟୁନୁ?
କଣ?
କଟ୍ କାଟୁନୁ।
ନାଲ ଚୁଟି ପତଳା ଚୁଟି କଟ୍ କାଟିଲେ ଭଲ ଦେଖାଯିବନି। ମୁଁ ଗଛ ଲଗେଇଚି। ଆଲୋଭେରା ଗଛ ଲଗେଇଚି। ଗଛ ଲଗେଇଲେ କଁ ହବ କଅଁନି?
କି କି ଗଛ ଲଗେଇଚୁ?
ଆଲୋଭେରା ଗଛ ତୁଳସୀ ଗଛ ଗଛ ଲଗେଇଲେ କଣ ହବ କହିଲୁ?
ଭଲ ସାର ଦିନ୍ଷ ଖାଇବୁନୁ।
ଆଉ?
ତମ ଘରକୁ ଯିବି ନାହିଁକି?
ଯିବା ଆଉ ପାଞ୍ଚ ଦଶ ମିନିଟ୍ ଯାଉ।
ରହିଚି
ପାଞ୍ଚଟା ପଚିଶି ହେଇଚି। ଆଉ କଣ କହ?
ତୋ ମାପା ଆଜି କଁ ଶାଗ ତୋଳୁଥି
କଣ?
ତୋ ମାଏବେ ଶାଗ ତୋଳୁଥିଲାନା କଁ?
ହଁ।
କି ଶାଗ?
କଳମ ଶାଗ। ଏଇ ଆମ ବାଡ଼ରେ ଏଇଠି ଲଗା ହେଇଚି ସେ ସେଗୁଡ଼ାକୁ କାଟିକି ରୋଷେଇ କରିଥିଲା ମୋ ମାଆ ଆଜି କଳମ ଶାଗ ଆଉ। କହ? ଆଉ କଣ କହ କଲେଜ୍ ଅଠର ତାରିଖରୁ ଖୋଲିବ।
ଯିବୁ?
ହଁ ଯିବୁ।
ଆଉ କ କହିବେ ରଖିବି?
ଆଁ ଭଲକୁ ଆସୁନ।
ଆଉ ଘରୁକୁ ଆସୁନୁ।
ହଁ ଯିବି ଆଉ।
ଆମର ଏଠି ଗୀତ ବୋଲା ହୋଉଛି।
ଯିବି ନଈକି ଯିବା ବୁଲିବାକୁ ଥଣ୍ଡା ଥଣ୍ଡା ପବନ ଖାଇକି ଆ ଯିବା ହଁ।
ଓହୋଉ ମୁଁ ତମ ଘର ପାଖକୁ ଯାଉଛି ଆସିବୁ।
ହଁ।
ହଉ।
ଆ ଦିନ ସାରା ଆଜି କଣ କଣ କଲୁ? ଦିନ ଦିନ ସାରା ଆଜି କଣ କଣ କରିଲୁ?
ଦିନରେ ଆଜି ଖାଲି ଖାଇଲି ପିଇଲି ଶୋଇଲି।
କଣ ଖାଇଲୁ?
ମାତ।
ତୋର ପ୍ରିୟ ଖାଦ୍ୟ କଣ?
ମୋର ପ୍ରିୟ ଉଁ ମମି କି କଣ କଣ ହେଲା।
ତମ ଘରେ ଭୂତ ଫୁତ ପଶିଚିନା କଣ?
ନା ଲୋ ଭୂତ ଆଉ ଅଛି ଦୁନିଆରେ।
ଭୂତ ନଥିବେ ବିଲେଇ।
ସାପ ବାହାରିଲେ ବି ମୁଁ ଡରି ପାଳାଏ।
ନା ସାପ ନାହିଁ ଆଉ। ଆମର ବାଉଁଶ ଗଛ ଥିଲାପା ଉଠେଇଦେଲେ କାଟିଦେଲେ ଆଉ ଆସିବ କୁଆଡୁ ସାପ।
ଓହୋ।
କହୁନୁ।
କଳମ ଶାଗ ଲଗେଇଚ?
ହଁ କଳମ ଶାଗ କୋଶଳା ଶାଗ ନେଉଟିଆ ଶାଗ ଆଲୋଭେରା ଗଛ ତୁଳସୀ ଗଛ
ଅଟୋମେଟ ଲେକେଚୁ।
ହ
ହୁଁ
ଆଉ କଣ କ।
ଆମକୁ ଆଜି ଲୁଡୁ ଖେଳିଆ ଆସଗଲା।
ଆ ହଁ ଆ ରଜରେ ଲୁଡୁ ଖେଳିବୁନି ଭଲ ଆଉ।
ମୁଁ ଗୋଟେ କାମ କରୁଛି, ନାମାନେ ଘିଚା ଘିରେ ବୁଲେଇି କାମ କରୁଛି କିନ୍ତୁ କଥା ହେଇପାରୁାନି ଭଲସେ ଆଉ।
ଘିଚା, ବୁଲାଉଛୁ।
ହଁ। ସେଟା ବୁଲେଇଲି କଣ କରୁଛୁ। ମୁଁ ପଇସା ରୋଜଗାର କରୁଛି ଆଉ। ସେ ପାଞ୍ଚ ଦଶ ଟଙ୍କା ପଡିବ କାଳେ।
ପାଞ୍ଚ ଦଶ ଟଙ୍କା ଯାହା ହଉଛି ହଉଛି ଆଉ, କାମ। ଆମେ ଗରିବ ଲୋକ କାମ ନ କଲେ ପଇସା କୁଆଡ ଆସିବ ଚଳିବା।
ଫୋନ୍ ବାଲା କଣ ଫୋନ୍ ଭରି ବସିଲେ କଣଟା ମିଳିବ।
ହୁଁ, ନା। ସବୁବେଳେ ଫୋନ ଧରିକି ବସିଲେ ପଇସା ମିଳିବନି, ମୁଁ ବି ତ ସେଇୟା କାମ କରୁଛି ସବୁବେଳେ। ବାସନ ମାଜୁଛି ରୋଷେଇ କରୁଛି। ବାସନ ମାଜୁଛି ରୋଷେଇ କରୁଛି ଆଉ।
ପାଠ ପଢୁଛି ରୋଷେଇ କରୁଛି।
ହୁଁ ହ କଉଠି କୋଉଠି ଗାଧୋଇ ଛୁ ନଇରେ।
ହଁ
ସୁବିଲାନି?
ନଈ ରେ ଯାଉଛି ଗାଧେଇ।
ତମ ଘର ନାକିବି ଛୁଆ ହେଇଛି କାହିଁକ।
ନା ଲ ଆମ ଶୌଚାଳୟ ନାଇଁ ପା। ହଉ ରଖୁଛି ଆଁ। ଆଉ କଣ।।
କଣ ଆଉ ରଖ ଆସ ଭାରି ଭୁରିକି। ନଈ କି ଯିବା ଏଠି ହିରୋଇନି ହେଇକି ଆ ଦେଖିବେ ଲୋକ?
ହଁ ଯିବା ଆଉ ତ ରଖ।
ତାଟା
ଟା ଟା--ହୁଁ
ବାଏ ବାଏ।
ବାଏ ବାଏ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। ରଖୁଚି।
ହଁ ଅଁ ଆଉ କଣ କରିବା କଣ କଥା ହବା ଆଉ ବହୁତ କଥା ହେଇଗଲେଣି ଆଉ। ବହୁତ ଟାଇମ କଥା ହେଲେଣି।